ହାଲୋ ହାଲୋ। ହଁ ଆପଣଙ୍କ ନାଁ ଦିପ୍ତିମୟୀ?
ଆଜ୍ଞା।
କୋଉଠି ଆପଣଙ୍କ ଘର?
ଆମ ଘର ଢେଙ୍କାନାଳ।
ଢେଙ୍କାନାଳ ଝିଅ।
ଆପଣଙ୍କ ଘର କୋଉଠି?
ଆମର ରାଉଲକେଲା।
ହଁ ହଁ।
ଢେଙ୍କାନାଳ ରେ ମୋର ଦାଦା ରୁହନ୍ତି।
ହଁ ଢେଙ୍କାନାଳ ଟାଉନ ହେଇଥିବ।
ହଁ ଆଉ ମେରା ମଣ୍ଡଳୀରେ ମୋ ଭଉଣୀ ରହେ।
ହଁ ଆମର ଢେଙ୍କାନାଳ ଭୁବନ ପାଖ ଘର।
ଆଚ୍ଛା। ଆଉ ଆପଣ କରନ୍ତି କଣ?
ହଉସ୍ ୱାଇଫ।
ହଁ ମୁଁ ବି।
ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ହଁ ଆମର, ଏଠି ମୁଁ ଅଛି ଏବେ ରାଞ୍ଚିରେ ରାଞ୍ଚିରେ ହଜବେଣ୍ଡ ଆଉ ଛୁଆ ମୁଁ ଅଛୁ। ଆଉ ଶାଶୁ ଘର ରାଉରକେଲା ସେଠି ଶାଶୁ ଶଶୁ ର, ଦିଅର ଯା ସମସ୍ତେ ରୁହନ୍ତି।
ହଜବେଣ୍ଡ ବୋଧେ ଚାକିରି କରିଛନ୍ତି ବୋଧେ?
ହଁ ହଁ।
ହୁଁ ହୁଁ। ଆଉ ବର୍ଷା ହେଇଥିଲା ଆପଣଙ୍କ ଆଡେ?
ବର୍ଷା ତ ହଉନି, କାଉଁ- କାଉଁଳିଆ ପାଗ।
ହଁ ଆମର କାଲି ବର୍ଷା ହେଇଥିଲା। ହୁଁ ଆଜି କିନ୍ତୁ ଦେଖିଲା ବେଳକୁ ଖରା। ହୁଁ, ଗରମ ବହୁତ ଗରମ ହଉଛି।
ଆଜି ତ ସ୍ନାନ ପୂର୍ଣମୀ।
ଆଜି ବର୍ଷା ହବା କଥା ତ। ଗୁଳ, ଗୁଳି କିନ୍ତୁ କରୁଛି ଆଉ।
ଏବେ ତ ଗୁଳିୁ, ଗୁଳି ହବ ରଥ ପର୍ଯ୍ୟନ୍ତ।
ହଁ ରଥ ପର୍ଯ୍ୟନ୍ତ ଗୁଳୁଗୁଳି ହବ।
ଆଉ ଟିଭି ରେ ସ୍ନାନ ପୂର୍ଣ୍ଣମୀ ଦେଖୁଛନ୍ତି?
ହଁ ହେମିତି ଲଗେଇକି ଦେଖୁ। ଏବେ ତ ମୋବାଇଲ ଅପଡେଟ ହେଇଗଲାଣି ମୋବାଇଲରେ ସବୁ ଆସୁଛି।
ହୁଁ ମୁଁ ବି ଟିଭି ଲଗଉନି।
ଆମର ବି ସେଇଆ ରିଚାର୍ଜ ରହୁନି କାହିଁକି ନା ମୋବାଇଲରେ ତ ନେଟ ପ
ଏ ଟିଭି ରିଚାର୍ଜ ହେଲେ ବି କିଏ ଦେଖୁନାହାନ୍ତି।
ଦେଖୁନାହାନ୍ତି ଆଉ ଏଇ ଦରକାର ପଇଲେ। ଝିଅ ଯେତେବେଳେ ଡ୍ୟାନ୍ସ ଫାନ୍ସ କରୁଛି। ମୋବାଇଲ ରୁ ଟିଭି କି କନେକ୍ଟ କରିଦେଇକି ସେ ଡ୍ୟାନ୍ସ କରୁଛି।
ହଁ ଝିଅ କେତେ ବଡ? ହଁ ମୋ ପୁଅ ବି ଦଶ ବର୍ଷ
ଝିଟାକୁ ନଅ ବର୍ଷ।
ହଁ।
ହଁ। ତାର ଏଟା ଫୋଥ ହେଲା।
ଫୋର ହେଲା ନା ୟାରବି ଫୋର୍ କ୍ଲାସ୍?
ଫୋର ହେଲା।
ହଁ।
ହଁ।
କୋଉ ମାନେ ସେ ଭୁବନରେ ହି ସ୍କୁଲ ଅଛି।
ଭୁବନଠୁ ଦଶ କିଲୋମିଟର ଆମ ଘର। ଘର ପାଖରେ ଗାଁ ସ୍କୁଲ ଯୋଉ ଗଭମେଣ୍ଟ ସ୍କୁଲ ଯାଉଛି ଆଉ।
ହଁ।
ଆଉ ଦଶ କିଲୋମିଟର ଭୁବନରେ ଯ ଭଲ ସ୍କୁଲ ଅଛି ଜାଭେର ଅଛି ଯ ଜାଭହର ଅଛି ଆଉ ସରସ୍ଵତୀ ବିଦ୍ୟା ମନ୍ଦିର ଅଛି ଆଉ ଅଛି ଆଦର୍ଶ ଅଛି। କିନ୍ତୁ ମେନ୍ କଥା ହେଲା ଯିବା ଆସିବାକୁ ଟିକେ ଅସୁବିଧା। ଛୋଟ ଛୁଆଟ ତ ସେଇଥି ପାଇଁ। ହଁ ନେଇକି କେହି ସଵାମୀ ହଜବେଣ୍ଡ ଆମର ସକାଳୁ ଗଲେ ରାତିରେ ଆସିଛନ୍ତି ଡିଉଟି
ହୁଁ ହୁଁ।
ବଡ ହେଲେ ଦେଖିବା ଏଇ ଗୋଟେ ଅଛି ତାଙ୍କ ସ୍କୁଲ ରେ ଆଦର୍ଶ ପରୀକ୍ଷା ଦବାକୁ ପାସ୍ କରିବା ଆଦର୍ଶ ତ ପଆ ଲେ ପାସ କରିବ।
ହୁଁ ହୁଁ।
ବଡ ହେଲା ଦେଖିଆ ଆଉ ଆ ଛୋଟ ଛୋ ଏକୁଟିଆ ଛାଡିକି ଆଉ ଘରେ ରହି ହଉନି।
ସେ ଆଗରୁ ଧାମରାରେ ଥିଲି ଆଉ ସେଠି ସେମିତି ସ୍କୁଲ ବହୁତ ଦୂର ଥିଲା ବୋଲି ମୁଁ ରାଉରକେଲାରେ ଏ ଛୁଆଙ୍କୁ ଆଡମିସନ କରିଦେଇଥିଲି। ଫ ଏପଟେ ଏବେ ଟ୍ରାନ୍ସଫର୍ ହେଇଛି ଆମର।
ଗଭର୍ଣ୍ଣମେଣ୍ଟ ଜବ କରୁଛନ୍ତି?
ନା ନା ପ୍ରାଇଭେଟ।
ହ ହ।
ଏପଟେ ଏବେ ଆମର ତିନି ଚାରି ମାସ ଟ୍ରାନ୍ସଫର୍ ହେଇଛି, ତ ଛୁଆ ଏବେ ଏଠିକି ପଢୁଛନ୍ତି।
ଏବେ ଏଇଠି ପାଖରେ ସ୍କୁଲ ଅଛି?
ହଁ ରାଞ୍ଚି ଦଶ ଇଞ୍ଚରେ
ଆଉ ରୋଷେଇ ଫୋଷେଇ ସରିଲାଣି?
ନା ଛୁଆ ତ ଏବେ ସ୍କୁଲ ଗଲେ ସେ ହସବେଣ୍ଡ ଉ ଅଫିସ ଗଲେ ମୁଁ ମୋର ବସିଛି। ଆପଣଙ୍କ ରୋଷେଇ ସାରିଲାଣି?
ନାଇଁ ରୋଷେଇ ଆଡେ ଚାଲିଛି ମୋର ମୋର ଭାତ ଗାଳିଛି ଡାଲମା ବସେଇ ଦେଇଛି ଆସ ତାପରେ କଣ ଟିକେ କରିବା ଆଉ ଆଜି ଛୁଆ କେହି ଯାଇନାହାନ୍ତି ସ୍କୁଲ
କହିଁ ଆଜି କ
ଆଜି ସ୍ନାନ ପୂର୍ଣ୍ଣମା ତ ବ ଏଇ ମନ୍ଦିର ଟିକେ ପଳେଇଥିଲୁ। କାମ ଥିଲା ଟିକେ ଆଉ ସ୍ଵାମୀ ତାଙ୍କର ଆଜି ଟେ ଆଜି ହଉଛି ତାଙ୍କର ମାନେ ସୋମବାର ଟା ଅଫ୍ ନେଇଛନ୍ତି। ସବୁ ସୋମବାର ଅଫ ଅଫ୍ ଅଛି ବୋଲି ଛୁଆ ଯାଇନାହାନ୍ତି ବାପା ଅସଛନ୍ତି ଆମେ ଯିବୁନି ଆଉ
ହଁ ମୋ ଛୁଆବି ତା ବାପା ଥିଲେ ଘରେ ପାଠ ପଢନ୍ତିନି
ହଁ ପାଠ ପଢିବେନି ଗୋଟେ କଥା କହିଲେ ଶୁଣିବେନି
ହୁଁ ଅଲଗା ପୁରା ଦୁନିଆରେ ଥାଆନ୍ତି।
କିନ୍ତୁ ବାପା ନଥିଲା ବେଳେ ସବୁ ସାଇଲେଣ୍ଟ
ହଁ ଆପଣ ଠିକ ଠିକ ପାଠ ପଢନ୍ତି ହୋମୱାର୍କ କରନ୍ତି ସବୁ
ହଁ ସବୁ କିନ୍ତୁ ତା ବାପା ରହିଲେ କିଛି କରିବେନି
ନା ହଁ।
ସେ ନାଇଟ ଡିଉଟି କରିକି ଆସୁଛନ୍ତି କାମରେ ସିପ୍ ଚେଞ୍ଜ ହେଲେ ଏ ଗୋଟେ ଦିନ ଛୁଟି ନଉଛନ୍ତି। କାଲି ଠୁ ଆଜି ତାଙ୍କ କାଲି ସିଫ୍ଟ ସରିଲା ଆଜି ଛୁଟି ନେବେ କାଲିଠୁ ଡେ ରେ ଯିବେ। ଇଏ ଛୁଆ ତାଙ୍କୁ ଶୋଇ ଦଉନାହାନ୍ତି।
ହଁ ଆପଣଙ୍କର ଜଣେ ଝିଅ?
ହଁ ଝିଅ ଟେ ପୁଅଟେ।
ଆଛା ଆଛା ମୋର ଦି'ଟା ପୁଅ।
ପୁଅକୁୁ ମୋର ପାଞ୍ଚ ବର୍ଷ ଝିଅକୁ ଦଶ ବର୍ଷ ଆଉ।
ମୋର ବି ସେଇ ଝିଅ ପୁଅ ଦଶ ବର୍ଷ ଝିଅ ମୋର ଦିଟା ପୁଅ ନା ଆଉ ଗୋଟେ ପୁଅ ପାଞ୍ଚ ବର୍ଷ। ପୋଲିଓ ନେଲେ କାଲି ନା।
ପାଞ୍ଚ ବର୍ଷ ଏବେ ଜାଏଁ ନାଇଁ ମୁଁ ମୋ ପୁଅ କୁ ପାଞ୍ଚ ବର୍ଷ ପୁରୀ ସାରିଲଣିି ନା। କାହିଁ ପୋଲିଓ ପାଇଁ କାଲି କିଛି କହିନାହାନ୍ତି ଆମର କି ଅଙ୍ଗନବାଡ଼ିରେ କିଛି କହିନାହାନ୍ତି। ଆମ ଆମ ବୁଥ ଟା କେବେ ପଛରେ ପଡିବ ଆଉ।
ହୁଁ ହୁଁ ହୁଁ କାଲି ପୋଲିଓ ସବୁଆଡେ ଦିଆହେଲା ତ ପୁଅ ପୁଅକୁ ବି ଦେଇଦେଲି।
ହୁଁ ସବୁଆଡେ ଦିଆହଲା କିନ୍ତୁ ଏପଟେ କେହି କିଛି କହିନାହାନ୍ତି।
ହୁଁ।
ବୁଥ ପଇଲେ ଫୋନ ରେ ଜଣେଇବେ ଆଉ।
ଆଉ ଥରେ ବୁଝିକି ଦେଇଦେବେ।
ହୁଁ ନାଇଁ ପାଞ୍ଚ ବର୍ଷ ଯୋଉ ପୋଲିଓ ଟା ଦିଆ ସରିଲାଣି ଏଇଟା ଯୋଉଁଟା ଭିଟାମିନ୍ ଟା ଦିଆ ହଉଛି ସେଟା ଦିଆହଇନି କାଲି ସବୁଆଡେ ଦିଆହେଲା ମୁଁ ଫୋନ ବି କରିଥିଲି ସେ ସେ କହିଲେ ଆମର ବୁଥ୍ ପଡିିନି।
ହୁଁ ପାଞ୍ଚ ବର୍ଷ ପରେ ଗୋଟେ ଭେକ୍ସିନ ବି ନିଅନ୍ତି ନା?
ହଁ ସେଟା ନେଇସାରିଲାଣି।
ସେଇଟା ମୋ ପୁଅ ନେଇନି କେବେ ନବ ଏବେ କେବେ।
ନାଇଁ ସେଟା ସେ ନେଇ ସାଇଲାଣି।
ଦୁଇ ହଜାର ଏକୋଇଶରେ ଜନ୍ମ ନା? ହୁଁ, ମୋ ପୁଅର ବି। ଏକୋଇଶରେ ଜନ୍ମ।
ଝିଅ ମୋର ଦିଇ ହଜାର ସତର ପୁଅ ଦିଇ ହଜାର ଏକୋଇଶ।
ଇଏ ବି ସେଇ ସତର ଏକୋଇଶ।
ସେମ ସେମ ଆଉ।
ହ୍ୟାଲୋ।
ହ୍ୟାଲୋ।
ହଁ ଏଇ ସୋମବାର କଣ ବିନା ପିଆଜ ରସୁଣ ଖାଆନ୍ତି?
ନାଇଁ ନାଇଁ ଏଇ ଗାଡି କିଣା ହେଲା ତ ଆଜି ସେଇଥିପାଇଁ ପୂଜା କରିବାକୁ ପଳେଇଥିଲୁ। ଗୋଟେ ବାଇକ୍ ବାଇକ୍ କିଣା ହେଲା ତ ସେଇଥିିପାଇଁ ପୂଜା କରିବାକୁ ଟିକେ ମନ୍ଦିର ପଳେଇଥିଲୁ।
ଓହୋ।
ନହେଲେ ବାରେ ମାନେ ସୋମବାର ଆଇିଁଷ ଖାଏନି ରାତିରେ ବି ଉଷୁନା କିଛି ଖାଏନି ଏ ଦିନରେ କିନ୍ତୁ ଉସୁନା ତ ଏ ଦେହ ପା ଖରାପ ହେଇଗଲାଣି ଆଉ ବାରି ହଉନି। କି ଅରୁଆ ଏତେ ଖାଇକି ରହିହଉନି ଖାଲି ଯାହା ଶ୍ରାବଣ ମାସ ସୋମବାର ଅରୁଆ ଖିଆ ହଉଚି।
ଏମୀତି ଶ୍ରାବଣରେ ନନ୍ ଭେଜ୍ ଖାଏନି।
ମାସସାରା ନନ୍ ଭେଜ ଖିଆ ହବନି। ବୋଲବୋମ୍ ଯାଆନ୍ତି ଆପଣ?
ଯାଏନି ମନ୍ଦିର ଖାଲି ଯାଏ। ଟିକେ ଘର ପାଖରେ ଯୋଉ ମନ୍ଦିର ଥାଏ।
ହୁଁ ଆମର ଏଠି ସମସ୍ତେ ବୋଲବୋମ୍ ଯାଆନ୍ତି। ମାସ ସାରା ଆଇଁଷ ଖାଆନ୍ତିନି
ହୁଁ।
ପ୍ରତି ସୋମବା୍ରେ ଅରୁଆ ଖାଆନ୍ତି।
ହ ହୁଁ। ସେଠି କଣ ଶିବ ମନ୍ଦିର କଣ ପ୍ରସିଦ୍ଧ ଶିବ ମନ୍ଦିର କିଛି ଅଛି?
ହୁଁ ଢେଙ୍କାନାଳ ରେ ଯୋଉ ଅଛି ଏଠି ଏ କପିଳାଶ
ହଁ।
କପିଳାସ ଅଛି ବୁଦ୍ଧେଶ୍ଵର ଭୁବନ ଆମ ଘର ପାଖରେ ଭୁବନ ଆଉ ବୁଦ୍ଧେଶ୍ଵର ବି ଏଠିକାର ଫେମସ।
ବହୁତ ସେଡି ଚଢିବାକୁ ପଡେନା କପିଳାସ ରେ?
ତେରଶ ବାଉନ। ନାଇଁ ଏବେ ହେଇଗଲାଣି ବାର ବାଙ୍କ ହେଇଯାଇଛି ମନ୍ଦିର ପାଖକୁ ଯିବା ପାଇଁ।
ହୁଁ ହୁଁ।
ଗାଡି ନେଇକି ପୁରା ରାସ୍ତା କାଟିକି ବା ଯୋଉ ପାହାଡ କାଟିକି ରା ରାସ୍ତା କରାହେଇଛି ମନ୍ଦିର ପାଖକୁ ଯିବାକୁ ଯିବା ପାଇଁ।
ହୁଁ ଉଁ କେବେ କେବେ ସିଢି ଚଢି ଯାଇଚନ୍ତି?
ନା ମୁଁ ସିଡି କେବେ ଚଢିନି ଯେତେବେଳେ ଯାଉ ଗାଡିରେ ଯାଉ ବାର ବାଙ୍କରେ ପଳଉ ମନ୍ଦିର କତିରୁ କଣ ତାପରେ ଏତେ ସିଡି ଛୁଆ ନେଇକି ଚଢିକିରି ଓହ୍ଲେଇକି ଆସିହବନି।
ସେଠି ଗୋଟେ କଣ ହାତୀ ଫାତି ଆସନ୍ତି ନା?
ହୁଁ ହାତୀ ମାଙ୍କଡ ଅଛନ୍ତି ସେଠି ମାଙ୍କଡ ବହୁତ ହଇରାଣ କରନ୍ତି। ଫଳ ଭୋଗ ସବୁ ଛଡେଇ ନିିଅନ୍ତି।
ହଁ। ହୁଁ।
ଜଙ୍ଗଲ ଟା ପାହାଡ ଟା
ହଁ। ଆଉ ସକାଳୁ କଣ ଖାଇ ଖାନ୍ତି?
ସକାଳୁ ପିଠା ଖିଆ ହେଇଚି ମନ୍ଦିରରୁ ଆସିକି।
ହୁଁ।
ଆଉ କଣ ପିଠା ଖାଇକି ଭାତ ରୋଷେଇ ବସିଚି ସରିଲେ ପୁଣି ଖାଇବେ ହଉ
ହୁଁ ହୁଁ।
କି ନାଇଁ କୋଉଦିନ ରୁଟି ବି ରାତି ରୁଟି ରଖ ଡାଇବେଟିସ ମୋ ହଜବେଣ୍ଟ କୁ ଡାଇବେଟିସ୍ ରାତି ରୁଟି ବି ରଖିଦିଏ କରିକି ସ କାଳୁ ଯାହା ଭଜା ଫଜା ତରକାରୀ କରିଦିଏ ବି ଖାଆନ୍ତି ଆଉ ପିଠା ହେଲେ ପି ପିଠା ବି ଖାଆନ୍ତି ପ୍ରାୟ ଆମର କିନ୍ତୁ ବାସି ରୁଟି ରୁହେ। ମାନେ ଛୁଆ ଛୁଆ ତାଙ୍କର ଯୋଉ ଚାଉମିିନ, ସିମେଇ, ସୁଜି ଏଇରା ଖାଇବେ କିନ୍ତୁ ସିଏ ସ୍ଵାମୀ ଆମର ସବୁବେଳେ ବାସି ରୁଟି ପ୍ରାୟତଃ ବାସି ରୁଟି ତାଙ୍କୁ ଦିଏ। ଏଇ ଡାଇବେଟିସ୍ ଯୋଗୁଁ।
ହୁଁ। ହଉ ହଉ ଫୋନ କରିବି କେତେବେଳେ।
ହଉ ତମ ସାଙ୍ଗେ କଥା ହେଇକି ଭାରି ବଢିଆ ଲାଗିଲା। ହଁ ହାବ୍ ଏ ନାଇସ୍ ଡେ। ଥ୍ୟାଙ୍କ ୟୁ।
ହଁ।